ମୁଁ କଲ କରିଥିଲି କେତେଥର ହାଲୋ।
ହଁ ହ୍ୟାଲୋ।
ହାଲୋ।
ହଁ ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ହଁ କିଏ?
କିଏ ଅଜୟ ଭାଇ କି?
ହଁ।
ଓହୋ ଅଞ୍ଜଳି ଏଠି ଲଗିନ୍ନ କରିଥିଲା ଯେ ତୁମ ନମ୍ବର
ଆରେ ସେ ମୋ ଆଇଡି ଲଗିନ୍ କରିଥିଲା।
ଓହୋ କୋଟି ଗଲାକି ହି ହି
ଜାଣିିନି ମୁଁ।
କୋଟି ଯାଇଥିବେ ମେ ସିଏ ମତେ କହିଲେ ଏବେ ଫୋନ କରେ ମୁଁ ଦା ସହିତ ଏବେ ଏ ଗୋଟେ ଏବେ ତମକୁ କଣ ଦାରାର କଟି ଗଲାକି କଣ?
ଜାଣିନି ମୁଁବି ହଉ ଠିକ ନା ତମେ କଥା ନମସ୍କାର ବଧୁ।
ଭଲ ଅଛ ତ କଥା ହେଇଦିଅ ଲାଗି ଯାଇଛି ଭଲ କଥା ହେଇଯିବ
ହ ହ ହଉ ଠିକ ଅଛି।
ମୁଁ କିଏ ଜାଣି ପାରିଲ ନା ନାଇଁ? ହୁଁ ଅଞ୍ଜଳି ସହିତ ବେଶୀ ରହିଥାଉ ଯିଏ କଲେଜରେ ମୁଁ ଦେଖିଛି ତମକୁ
ତମକୁ ମତେ
ହଁ।
ମନେ ନା ମନେ ନାହଁ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।